ହ୍ୟାଲୋ।
ହଁ।
ଆରେ ପୁଅ କଣ କରୁଥିଲୁ କିରେ?
ଏଇତ ଏକ୍ଜାମ ଥିଲା ଏକ୍ଜାମ ପାଇଁ ପ୍ରେପ୍ୟାରେସନ ଚାଲିଛି ଆଉ।
ଓହୋ ଆଉ ଭଲ ଯାଉଛି ନା ଏକ୍ଜାମ ତୋର?
ହଁ।
ଓହୋ ଆରେ ନା ମୁଁ କଁ ପାଇଁ ଫୋନ କଲି କହିଲୁ, ତୁ ଉଁ ଗତ ଥର ତମେ ସବୁ ମିଶିକି ତୁ କହୁଥିଲୁ ତୋ ସାଙ୍ଗମାନଙ୍କ ସହିତ ଯାଇଥିଲୁ ନା ରଜରେ ବୁଲିଆ ପାଇଁ ସବୁଆଡେ।
ହଁ।
ତ ଆମର ଏଥର ପ୍ଲାନିଂ ହେଇଚି ଆମେ ସବୁ ସାଙ୍ଗମାନେ ଯିବୁ ବୋଲି ଭାବୁଚୁ ରଜରେ।
ହଁ।
ତ ମୁଁ କହିଲି ଆମ ପୁଅ ଯାଇଥିଲା ଆଉ ଏରେ କଣ ଯୋଉ ନୂଆ କେଦାରନାଥ ବାହାରିନି ନା। ସେଠିକି ତ ସମସ୍ତେ ସେଠିକି ସମସ୍ତେ ଯାଉଛନ୍ତି ଫଟୋ ଷ୍ଟାଟସ ଦଉଛନ୍ତି। ତ ମୋ ସବୁ ସାଙ୍ଗ ଦଳକ ଶୁଣ ଦେ ଖିକି କହୁଛନ୍ତି ଆବେ ଆମେ ଏଇଠି ଗଲେ ତ ହୁଅନ୍ତା, ତ ମୁଁ କହିଲି ହଁ ଗଲେ ତ ହୁଅନ୍ତା ମୁଁ କହିଲି ମୋ ଭାଇ ଯାଇଥିଲା ଗତବର୍ଷ ମୁଁ ତାକୁ ଫୋନ କରି ପଚାରେ ଆଉ ଟିକେ କହିଲୁ କୋଉଠି କୋଉଠି ତୁ ଯାଇଥିଲୁ ଆଉ କଣ ସେ ମିନି କେଦାରନାଥ କଣ ତାର ମାନେ କଣ ହେଇଚି ସେ ଏତେ ଫେମସ ହେଇଗଲାଣି ସେ ଜାଗା ବିଷୟରେ ସମସ୍ତେ କହୁଛନ୍ତି, କହିଲୁ ଟିକେ।
ଆରେ ସେଟା ହଉଛି ଯୋଉ ଆମର ଶି-ଶିବଙ୍କ ମନ୍ଦିର ଯୋଉ କେଦାରନାଥ ଅଛି ମେନ କେଦାରନାଥ, ଯୋଉ ଫିଲ୍ମ ଆସଥିଲା ଗୋଟେ।
ହଁ ହଁ।
ପ୍ରଳୟ ହେଇଥିଲା ହଁ ହଁ। ସୁଶାନ୍ତ ସିଂ ରାଜପୁତ ର ସେଇଟାକୁ ଆଉଥରେ ରିମ୍ ସେଇ ମନ୍ଦିରଟାର ପୁରା ଡିଟୋ କପି ମାନେ ରିମେକ୍ କରିଛନ୍ତି ଯୋଉଟା କି କଟକ କଟକ ପାଖାପାଖି। ଅଛି। ସେଟାକୁ ମିନି କେଦାରନାଥ କୁହା ହଉ ଚି ଆଉ
ଆଚ୍ଛା ସେଇଟା ତାନେ ଆମ ଯାଜପୁରରେ ନାହିଁ ସେଇଟା କଟକରେ ଅଛି।
ନା କଟକ ପାଖରେ କିନ୍ତୁ ଆମ ଯାଜପୁରରେ ହିଁ ଯାଉଛି।
ଓହୋ ହଁ ସେଇଆ କହୁଥିଲେ ସମସ୍ତେ ଯାଜ୍ ପୁର ମନ୍ଦିରଟା ତ ସେଇଥିପାଇଁ
ଯାଜପୁର ର ହିଁ ମନ୍ଦିର ଟା ଯେମତି ସେଠି ସେମିତି ମନ୍ଦିର ଟା ଯେମିତି ଡିଟୋ କରାହେଇଚି ଖାଲି ଟି ସେଟା ଟିକେ ଖାଲି ପଥରରେ କରାହେଇଚି ଏଇଟା ସିମେଣ୍ଟ ରେ କରାହେଇଚି ଆଉ ଟିକେ କଲର ଡିଫରେନ୍ସ କଣ ସେଟା ଟିକେ ଫି ଇଏ ଏଇଟା ଟିକେ ଅଧିକ ଗାଡ ଆଉ। ହଳଦିଆ କଲର ଆଉ ଆଗରେ ଶିବଙ୍କର ମୂର୍ତ୍ତି ଗୋଟେ ବଡ ଅଛି ଆଉ
ଆଚ୍ଛା। ଆଉ କୋଉଠିକି ଯାଇଥିଲ ସବୁ।
ଆଉ ଆମେ ଯାଇଥିଲୁ ଚକ୍ର ତୀର୍ଥକୁ
କେଉଠି କି?
ଚକ୍ରତୀର୍ଥ
ଓ ଚକ୍ରତୀର୍ଥ ୱାଟରଫଲ ମୁଁ ତା ବିଷୟରେ ବି ବହୁତ ଶୁଣିଛି ସିଏ ବି ଆମ ଏଇ ଯାଜପୁରରେ ଅଛି।
ହଁ
ଆଚ୍ଛା
ଯାଜପୁରରେ ଅଛି ଯାଜପୁର ର ଉଦପୁର ବ୍ୟାରେଜ୍ ଆନନ୍ଦପୁର ବ୍ୟାରେଜ ପା ପାଖରୁ କିଛି ଦୂର କେତେ ଆନ୍ଦପୁର ବ୍ୟାରେଜ ପାଖରୁ ଆଠ କିଲୋମିଟର ହବ ଆଉ
ଓହୋ ଆଛା ହଉ ଆଉ କଣ କଣ ସବୁ ଜାଗା ଅଛି କହିଲୁ ଯୋଉଠି ଆମେ ଯାଇପାରିବୁ ମାନେ ଆରାମସେ ଯାଇକି ଦର୍ଶନ କରିକି ଆସିବୁ।
ଆରାମ ସେ ଯାଇକି ଆସିପାରିଲା ଭଳିଆ ଟିକେ ଦୂର ହେଇଯିବ ଯେମତି ଆମେ ଏଥର ଯାଇଥିଲୁ ବାଲେଶ୍ଵର କୁ
ଆଚ୍ଛା ବାଲେଶ୍ଵର।
ବାଲେଶ୍ଵରର ବାଲେଶ୍ଵରରେ ଆମର କଲେଜ ତରଫରୁ ଗୋଟେ ଇଣ୍ଟନସିପ ଆସିଥିଲା ଡି ଆର ଡି ଆଉ କ
ଆଚ୍ଛା।
ହଁ ଡିଫେନ୍ସ ରିସର୍ଚ୍ଚ ଡିଫେନ୍ସ ରିସର୍ଚ୍ଚ ଏକାଡେମୀ ଆମର ଆସିଥିଲା ଯ ଇଣ୍ଟନସିପ ପାଇଁ ତାପରେ ସେଟାକୁ ଗୋଟେ ଷ୍ଟଡି ଟୁରରେ ଭଳି ଯାଇଥିଲୁ ଆଉ ସେଠି ଆମେ ଚାନ୍ଦିପୁର ସି ବିଚରେ ବି ବୁଲିକି ଆସିଲୁ। ଆଉ ସେଠି ବହୁତ ଅଛି ବାଲେଶ୍ୱଵରରେ ଆମର। ଇମାମୀ ଜଗନ୍ନାଥ ଟେମ୍ପଲ ଯୋଉଟା କି ଯୋଉଟା କି ଏବେ ଆକଡିଙ୍ଗ ଟୁ ଦି ପୁରୀ ପୁରୀ ର ହିସାବରେ କରାହେଇଛି ମନ୍ଦିର ଟା ଭଲ ଶାନ୍ତଶିଷ୍ଟ ପରିବେଶ ବଢିଆ।
ଆଚ୍ଛା ହଉ।
ହଁ।
ଆଉ ମୁଁ ଶୁଣିଥିଲି ସେଠି ଆମର ପଞ୍ଚଲିଙ୍ଗେଶ୍ଵର ମନ୍ଦିର ବହୁତ ଫେମସ ଆମର କଣ କହିଲ ବାଲେଶ୍ୱରରେ।
ହଁ ପଞ୍ଚଲିଙ୍ଗେଶ୍ଵର ମନ୍ଦିର ବହୁତ ଫେମସ। ତୁ କୋଉଠୁ ଗୋଟେ ଗଛର ଏମତି ପାଣି ଏମିତିସ୍ଥାଏ ପାଣି ବାହାରି ବାହାରିକି ଯାଇକି ଶିବଙ୍କୁ ମଥାରେ ଏମିତି ପଡିିଥାଏ ନା କଣ ଶୁଣିଥିଲି ଆଉ।
ଓହୋ ତୁ କେବେ ଯାଇନୁ କି ସେଠିକି ମାନେ।
ନାଇଁ ନାଇଁ ଆମେ ଯୋଉ ଯାଇଥିଲୁ ଏବେ ଯାଇନଥିଲୁ ଆଉ ମତରେ ଟାଇମ ନଥିଲା ନା। ଆମେ କଲେଜ ତରଫରୁ ଯାଇଥିଲୁ ଯଦି ଏମିତି ସାଙ୍ଗ ମାନେ ବୁଲି ଯାଇଥାନ୍ତୁ ତାହେଲେ।
ହଁ ଠିକ କଥା ଆଉ ମୁଁ ଶୁଣିଛି ଆମର ଯାଜପୋଡରେ ଗୋଟେ। କଣ କହିଲୁ?
ହଁ ଯାଜପୁର ରେ ହଉଛି ବିରଜା ମନ୍ଦିର। ଆମର ହଉଛି ହୁଁ ବାରଗାଡିଆରେ ହଉଛି ଆମର ବିରଜା ମନ୍ଦିର ଅବସ୍ଥିତ। ଯା ଯାଜପୁର ରୋଡ ଗଲା ବେଳକୁ ଆମର ଡୁବରି ଆଗକୁ ବାରଗାଡିଆ ଯୋଉ ପଡିବ। ବାରଗାଡିଆ ଗାଁ ଗ୍ରାମରେ। ମାନେ ସେଠି ବହୁତ ବ୍ରାହ୍ମଣ ମାନଙ୍କର ବସବସତି ଅଛି ନା। ତେଣୁକରି ସେଇଠି ଆମର ବିରଜା ମନ୍ଦିର ମା ବିରଜାଙ୍କର ସ୍ଥାପିତ କରାହେଇଥିଲା ସ୍ଥାପିତ କରାହେଇଥିଲା ସେ ମନ୍ଦିରଟି ବହୁତ ବହୁତ ବଢିଆ ସେ ମ ପୁରା ପଥରରେ କରାହେଇଛି ବହୁତ ବହୁତ ପୁରୁଣା ମନ୍ଦିର ସେ।
ଆଚ୍ଛା।
ଯାଜପୁରରେ ତ ବହୁତ ଫେମସ ବିରାଟା ମନ୍ଦିର।
ହୁଁ ଯାଜପୁରର ହିଁ ତ ତା ସେ ବି ଗୋଟେ କ୍ଷେତ୍ର ନା।
ହୁଁ ସିଏ ଗୋଟେ କ୍ଷେତ୍ର।
ହୁଁ ତ ସିଏ ବି ଗୋଟେ ଫେମସ ଆଉ ପୁରୀ ତ ଆମେ ପୁରୀ ତ ପ୍ରାୟ ସମସ୍ତେ ପୁରୀ ଯାଉଛନ୍ତି। ଆମେ କଣ କହିଲୁ ଭାବିଲୁ ଆମେ ଭାବିଲୁ ଯୋଉ ଜାଗାକୁ ସବୁବେଳେ ଯିଆ ହଉଛି ସେଇଭଳି ଜାଗା ନୁହଁ ଆମେ ଏମିତି ଜାଗା ଯିମୁ ଯୋଉ ଜାଗାକୁ ଏତେ ଲୋକ କେହି ମାନେ ଜାଣିନାହାନ୍ତି ବହୁତ କମ୍ ଲୋକ କହୁ ଯେମିତି କି ଏବେ ଆମର ହଁ କିନ୍ତୁ ମିନି କେଦାରନାଥ ଟିକେ ସେଇଟା ଟିକେ ଲାଗୁଛି ସେମିତି। ଆଉ ସେଇଭଳିଆ ଟିକେ।
ମିନି କେଦାରନାଥ ଆଉ ଆ ମର ଅଛି ଏ ଯୋଉ ଏଟା ଚକ୍ର ତୀର୍ଥ ୱାଟରଫଲ କୁ ଗଲେ ସେଠି କେମତି ମାନେ ଋଷି ମାନେ ଅଛନ୍ତି କେମିତି ସେଠି ସବୁ କରାହଉଛି ଯଗୋ ପଗୋ ସବୁ ଆମର ଏ ଆଉ ସେଠି ୱାଟରଫଲ ଅଛି ସେଠି ରହିବା ପାଇଁ ବି ଘର ଘର କରିଛନ୍ତି ମୁନି ରୁଷି ମାନେ ରହୁଛନ୍ତି ସେଠି ଆଉ ଗୋଟେ ଜାଗା ଅଛି ହଉଛି ଆମର ଅ ଯୋଉ କହନ୍ତି ଆମର ଯୋଉ ଫିଲ୍ମ ସୁଟିଂ ହେଇଥିଲା ଏଥର ବାବୁ ଉଁ ଆର ବର୍ଷ ବାବୁସାନର ରଜରେ ଦରଗୁଡି ସିଳା ଗୋଟେ ଜାଗା ଯୋଉଟା କି ଖାସ କରି ଏବେ ଏଇ ଜୁନ ମାସରେ ହିଁ ଆଉ ଅଧିକ ଭଲ ଲାଗେ
ହଁ ଦରଗୁଡି ଶିଳା ହଁ ଦରଗୁଡି ଶିଳା ବିଷ ବିଷୟରେ ମୁଁ ବହୁତ କଥା ଶୁଣିଚି ମୁଁ ଶୁଣିଛି ଯେ ସେଠି କାଲେ ମାନେ ବହୁତ ମାନେ ବହୁତ ୟୁଟୁବରେ ଭିଡିଓ ଦେଖିକି ଲୋକମାନେ ଯାଇକି ସେଠି ବହୁତ ସାରା ବ୍ଲଗ ବନେଇଛନ୍ତି। ସେ ଜାଗାଟା ବି ଲୋକମାନଙ୍କ ଗୋଟ ମାନେ ଡଭେଞ୍ଚାର ପ୍ସ୍ଲେ
ସେ ଜାଗା ଟା ମାନେ ଅଧିକାଂଶ ଆମର ଲୋକାଲ ଲୋକ ଆପଣ ଜାଣିଥିଲେ। ଅଧିକାଂଶ କେହି ଜାଣିନଥିଲେ ଏଇ ଫିଲ୍ମ ଦ୍ଵାରା ହିଁ ହୁଁ।
ସମସ୍ତେ ଜାଣିଲେ ଆଉ ହଁ ଏ-ଏବେ ତ ସମସ୍ତେ ଦରବୁଢ଼ୀ ଯା-ଯାଉଚନ୍ତି ପ୍ରାୟ ବୁଳିବା ପାଇଁ ଭଲ ଜାଗାଟିଏ। ସେ ଆଉ ହୋଉଚି ଆମର ତ ତମର ତ ସେଇ କେଉଁଝରରେ ଆମର ସାନ୍ ଘାଗରା ବଡ ଘାଗରା ବି ଅଛି ନା?
ହଁ କେଉଁଝରରେ ତ ବୋହୁତ ଜାଗା ଅଛି କେଉଁଝରରେ ଅଛି କାଣୀଝ ସେ ଡ୍ୟାମ ଅଛି। ଆଉ ଅଛି ଆମର ବଡ ଘାଗରା ଅଛି ସାନ ଘାଗରା ଅଛି।
ଆଛା ହୁଁ ମୁଁ ଖାଲି ସାନ୍ ଘାଗରାକୁ ହିଁ ଯାଇ ଚି ମାନେ ବଡ ଘାଗରା ମୁଁ ଦେଖିନି ବଡ ଘାଗରା କେମିତି?
ସାନ ଘାଗରା ଗୋଟେ କଣ କହିଲ ମାନେ ସେ-ସେଠି ମାନେ କିଛି ତାର ରୁଲସ ରେଗୁଲେସନ ଅଛି ସାନ ଘାଗରାରେ। ଯୋଉଟାକି ତମେ ଏଇଠୁ ଏତିକି ଦେଖିପାରିବ। ଏ-ଏଇଠି ୱାଟର ଫଲ୍ ହୋଉଚି ୱାଟର ଫୁଲ୍ କତିକି ଜାଉନି ସେଠି ଗାର୍ଡସ ମାନେ ଅଛନ୍ତି ପ୍ରଟେକ୍ଟ କରୁଛନ୍ତି ତମକୁ ଆଉ ସେଠି ଗୋଟେ ଅଛି ତାଙ୍କର କିଛି କଣ୍ଡିସନ ଅଛି କି ଏଇ କଣ୍ଡିନରେ ତମେ ଏମିତି ଦେଖିକି ଆସିପାରିବ ବଡଘାଗରା ରେ ସେମତି କିଛି କଣ୍ଡିସନ ନାହିଁ ସେଠି ଯାଇକି ତମେ ସବୁ କିଛି କରିପାରିବ। ବ ଯେମିତି ସେଠି ଭୋଜି ପାଇଁ ଆଲାଉ ଅଛି ଏଠି ଭୋଜି ପାଇଁ ଆଲଉ ନାହିଁ। ସେଇ ଭଳିଆ ଆଉ ବଡଘାଗରା ହେଲେବି ତାପରେ ସେ ଜାଗା ବଡ ସାନ ଘାଗରା ଠୁ ବଡଘାଗରା ର ଏରିଆ ଟା ଟିକେ ଅଧିକା ବଡଘାଗରା ରେ ତମେ ଗା ଦେଇପାରିବ ବିନ୍ଦାସ ସବୁ ଗାଧେଇବା ପାଇଁ ବି ଭଲ ଫ୍ୟାସିଲିଟି ଅଛି, ଫଟୋ ଉଠେଇବା ପାଇଁ ଅଛି ଆଉ ତାର ବଡ ଘାଗରାର ଡ୍ୟାମ ଗୋଟେ ଅଛି ସେ ଡ୍ୟାମ ରେ ବି ଯାଇକି ଫଟ ଫଟ ଫଟ ଉଠେଇ ପାରିବ ଆଉ ସେଇଭଳିଆ ଆଉ ଖାସ କରିକି ଏଇ ଜୁନ ଏଇ ଜୁନ ମାସରେ ହିଁ ଅଧିକ ଭଲ ଲାଗେ ୱାଟର ଫଲସ ଗୁଡା ବଡଘାଗରା, ସାନ ଘାଗରା ଭୀମ କୁଣ୍ଡ
ଆଚ୍ଛା। ତାହେଲେ ଏଇ ଟାଇମ ରେ ହିଁ ଯିବା କଥା
ହଁ କେଉଁଝର ତ ନିଜେ ଗୋଟେ ଇ ଏ ପ୍ଲେସ ନା
ଚୁରାଲ
ହଁ ନ୍ୟଚୁରାଲ ପ୍ଲେସ ଯେମତି ଏଠି ଭିୟୁ ପଏଣ୍ଟ ଅଛି। କେଉଁଝରର। ହ ଅ ଭିଉ ପଏଣ୍ଟ କୁ ଗଲା ପରେ ପୁରା ହୋଲ କେଉଁଝର କେମତି ଟିକା ଆପଣ ଦେଖିପାରିବେ ସେଠିକି ଯାଇକି
ହୁଁ ମାନେ କଣ କହିଲ ଯୋଉ ଆମର କେଉଁଝର ଟା ପୁରା ଗୋଟେ ପ୍ରକୃତିରେ ଭରା। ଗଲେ ଗୋଟେ ଲାଗିବ ଗୋଟେ ତୁ ଗୋଟେ ପ୍ର ପ୍ରକୃତି ଭିତରକୁ ପଳେଇ ଆସିଚୁ ଆଉ।
ହଁ।
ହଁ ଭଲ ଲାଗେ ମୁଁ ବି ମାନେ କଣ କହିଲ ମୁଁ ଯାଇଥିଲି ସେ ଯୋଉ ସାନଘାଗରାକୁ ଖାଲି ଯାଇଥିଲି ଆମେ ବଡଘାଘରକୁ ତ ଆଉ ଯାଇପାରିଲୁନି ଆମେ ଯାଇଥିଲୁ ସେ ଯୋଉ କାଳୀପୂଜା ଟାଇମ ରେ ଯାଇଥିଲୁ ତ କାଳୀପୂଜା ଦେଖିବା ପାଇଁ ଆମେ ପୂଜା ଦେଖିବା ପାଇଁ ଯାଇଥିଲୁ ଯା
ହଁ ଏଠି ଏଠି କାଳୀ ପୂଜା ବି ବହୁତ ପ୍ର ଶିଦ୍ଧ କେଉଁଝରରେ।
ହଁ କାଳୀପୂଜା ତମେ ତ ସେଇଠି ରହୁଛ ତମ ସବୁ ଯାଉଥିବ।
ହଁ କାଳୀ ପୂଜା ଏଠି ପ୍ରସିଦ୍ଧ। କାଳୀ ପୂଜାରେ ଗୋଟେ ଯାତ୍ରା ହୁଏ କାଳୀ ପଡିଆରେ ସେ ଯାତ୍ରା ଟି ବହୁତ ପ୍ରସିଦ୍ଧ ଏଠି କେଉଁଝରରେ।
ଆଛା ହଁ ମୁଁ ଶୁଣିଥିଲି ହୁଁ। ହଁ ତ ଭଲ ତମେ ସେଠି ରହୁଛ ବୁଲିବୁ ଆମେ ଦୁରେ ଦୁରିଆ ରହୁଛୁ ନା ତ ଆମେ ସବୁବେଳେ ଯାଇପାରୁନୁ ତ ଗୋଟେ ପ୍ଲାନିଂ କରିକି ଭାବିଲୁ କି ନାଇଁ ଏଇଥର ପ୍ଲାନିଂ କରିକି ଯିବା ଆମର କେବେଠୁ ହେଲାଣି ପ୍ଲାନିଂ ଯିବାର ଆମେ ଯିବା ଯିବା ବୋଲି କେବେବି ହେଇପାରୁନି ଏଥର ସମସ୍ତଙ୍କର ଏକ୍ଜାମ ଫେକ୍ଜାମ ସବୁ ସରିଯାଇଛି ସମସ୍ତେ ଫ୍ରି ଅଛନ୍ତି ତ ସମସ୍ତେ ଡିସାଇଡ୍ କଲେ କି ନାଇଁ ଏଇ ରଜ ଟାଇମ ରେ ହିଁ ଆମେ ଯିବା ବୁଲିକି ଆସିବା।
ହଁ ରଜ ଟାଇମ ଟା ରଜ ଟାଇମଟା ତ ସବୁଠୁ ବେଷ୍ଟ।
କାଇଁ ହଁ କାହିଁକି ନା ଏତେ ଟାଇମ ରେ ଏତେ ଛୁଟି ବି ଥାଏ ନା।
ହଁ ଏ ସବୁ ସ୍କୁଲ କଲେଜ ଯୋଉମାନେ ଆପଣ ମାନେ ଧର ଟିଚିଂ କରୁଛନ୍ତି ସମସ୍ତ ସବୁ ଷ୍ଟାଫ ମାନଙ୍କର ଛୁଟି ହେବେ ଥାଏ ନା।
ହଁ।
ଗମେଣ୍ଟ ପ୍ରାଇଭେଟ ସବୁ ଛୁଟି ଥାଏ ନା ତେଣୁକରି ଏଇ ଟାଇମଟାରେ ହିଁ ନେଚରକୁ ମାନେ ବୁଲିବାକୁ ଟାଇମ ଆମପାଖରେ ଥାଏ। ଆପଣ ଯାଆନ୍ତୁ ବାଲେଶ୍ଵର ଯାଇକି ବୁଲିକି ଆସନ୍ତୁ କେଉଁଝର ଯାଆନ୍ତୁ।
ହଁ ତ ଭାବୁଛି ମୁଁ ଏଥର ଯିବି ଆଉ। ହଉ ତାହେଲେ ମୁଁ ଯାହାବି ତମେ କହିଲ ଇନଫରମେସନ ଯେତିକି ଦେଲ ଆମେ ଯିବୁ ଆଉ ଶୁ ବୁଲିକି ଆସିଲା ପରେ ମୁଁ କହିବି ଆଉ ହେଲା ହଉ ତାହେଲେ ମୁଁ ରଖୁଛି ଆଁ। ହଉ ହଉ ହଉ।